ହ୍ୟାଲୋ।
କଣ କରୁଛନ୍ତି?
ଏଇ ଗଡୁଥିଲି ଶୋଇଥିଲି ଟିକେ
କୋଉଠି ଘରେ? ଆଉ କଣ ହେଲା? ହ୍ୟାଲୋ। ହେଲୋ।
ହେଲୋ।
ମୁଁ କହିଲି ଖାଇବାପିଇବା କଣ ହେଇଛି?
ହେଇଛି ଡାଲି ଡାଲି ବରଗୋଡି ଆଳୁ ଭଜା ବାଇଗଣ ଭ ଆଳୁ କଲରା ଭଜା।
ଓ ହୋ। ଆଉ କଣ ଖବର ଦେହଫେହ ଭଲ ଅଛିକ
ହଁ ଦେହଫେହ ଦେହ ଭଲ ଅଛି ତମେ କଣ ଖାଇ ଛ କରିବା ଖରାବେଳେ।
ଆଜି କଣ ଆମର ଡାଲମା ଆଉ ଯୋଉ ମିଲମେକର ଆଳୁ ଛୁଇଁ ପକେଇକି ତରକାରୀ ଗୋଟେ ଆଉ। ହ
ଉଁ ସୋୟାବିିନ ଆଉ ଛୁଇଁ ପକେଇକି। ମସଲା ଦେଇକି
ହଁ ମସଲା ପକେଇିକି ଖାଲି ଏମିତି କଷା କଷା ଭଳିଆ।
ତମ ସମସ୍ତେ ଘରେ ସମସ୍ତେ ଭଲ ଅଛନ୍ତି? ହଁ। ହେଲୋ ହାଲୋ।
ଆ
ହେଲୋ। ହ୍ୟାଲୋ ହ୍ୟାଲୋ।